ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ତତେ ଶୁଭୁଛି? ହଁ।
ସେଠିକା, କଣ କରୁଛ? ଏ ଏଇଠି ବସିପଡ଼ିଥିଲି।
ଓହୋ। ହଁ ଆମର ଜ ଜଲଦି ଖାଇବା।
କଣ ଖାଇଲ?
ଆଜି ମୋର ଉନ୍ ପଖାଳ ସ ଆଉ ସବୁ ଭଜା ହଉଚି ଚୁଡ଼ା ଭ ଆଳୁ, ପୋଟଳ ଆମ୍ବ ଆମ୍ବ ଭଜା ଭଜି ହେଇଥିଲା ଆଉ।
ହଁ।
ତମେ ଖାଇଲଣି?
ହଁ ଖାଇସାରିଲିନି।
କଣ ଖାଇଲ?
ଆମର ଦହି ପଖାଳ, ବଡିଚୁରା, ବାଇଗଣ ଭଜା କୁନ୍ଦୁରି ଆଳୁ ଉନ୍ ବେସର ଆଉ।
ଓହୋ।
ହୁଁ ଆଉ ଗରମ କେମିତି ଅଛି ସେପଟେ?
ହଁ ଏବେ ତ ହଉଛି ଗରମ ଏବେ ହେଇଛି ଟିକେ
ହୁଁ ହୁଁ।
କାଲି ଭଲ ବର୍ଷା ହେଲା ଟିକେ
ହୁଁ। ଆଉ ଝିଅ କଣ ଖାଇଲା? ମାନେ
ସବୁ ସିଝା ପରେ
ଆଜ୍ଞା
ପରିବା ପରିବା ଶିଝା ଟା ଏଟା। ହୁଁ ସବୁ ମିଶେଇକି ପରିବା ଶିଝା
ହୁଁ, ପରିବା ସେମାନେ ଖାଇଦଉଛି ନା
କଣ କହିଲ?
ପରିବା ସବୁ ଖାଇ ଦଉଛି ନା ନା ଖାଉନି?
ବାରେ କଷ୍ଟରେ ଖାଉଛି ମୁଁ ସେ ଖାଇବା ପାଇଁ କାନ୍ଦ ଘଣ୍ଟା ପୂର୍ବରୁ ମୁଁ ତାକୁ ଖୁଆଇଲାଣି। ତାକୁ ସେ ଉଠିଲା ବାରଟା ପନ୍ଦର ସାଢେ ବାରଟା ତାକୁ ଖୁଆଇଲେଣି,
ହୁଁ ହୁଁ ହୁଁ।
ଚାଉନି ଏବେ ସରିଲା ଏବେ ସାଙ୍ଗେ ସରିଲା ସାଙ୍ଗେ ସାଙ୍ଗେ ପାଞ୍ଚ ମିନିଟ୍ ହେବନି ମୋବାଇଲ ଦେଖିଲେ ଖାଇଦବ ହେଲେ ମୋବାଇଲରେ ଅଭ୍ୟାସ ମାନେ କରଉନି।
ହଁ ସବୁବେଳେ ମୋବାଇଲ୍ ଦେଖିବେ।
ହଁବା ତଥାପି ତ ଆମର ତଳ ଘରକୁ ଟିକେ ଯାଇକି ମୋବାଇଲ ଦେଖିଛି ଯେ ମୋବାଇଲରେ ଖାଲି ଭିଡିଓ ଆଣିବ ହୁଁ ହୁଁ ଦେଖିବା ପାଇଁ ଯିଏ ମୋବାଇଲ ଦେଖୁଛି ତା ସାଇଟ୍ ରେ ଯାଇକି ଶୋଇ ପଡୁଛି।
ହୁଁ। ଆଉ ଗରମ କେମିତି ଅଛି?
ହଁ ଗରମ ହଉଛି ପ୍ରବଳ।
ହଁ।
ମନ୍ଦିର ଆଜି ଗଲା ମୋ ସାନମା ତାର ମୁଣ୍ଡ ଖାଲି କଣ ହେଲା ଏତେ ଖରାରେ।
ଆଉ ଜାଣିଚନ୍ତି।
ଏ ନାଇଁ ଗାଡିରେ ହେଇଚି ମୁଣ୍ଡ ଖରା ଖରାପରେ ମୁଣ୍ଡ ଜୋରେ
ଓ ହୋ।
ଓହୋ ଆଉ। ଏ ଶୋଇ ପଡିବ ନା କଣ କରିବ?
ନା ମୁଁ ଖରାବେଳେ ମୁଁ ଶୁଏନା ପ୍ରା।
ପଢିବ ନା ଗରମକୁ ତ ଇଚ୍ଛା ହଉନଥିବ।
ପଢ଼ିଲେ ପଢ଼େ କିନ୍ତୁ ଖରାବେଳେ ମୁଁ ଏତେ ମାନେ ଏତେ ଶୁଏନି।
ଓ ଭଲ ସେଇଟା ଆମର ଏଥିରୁ ଅଭ୍ୟାସ ହେଇଚି। ଦିନରେ ନ ଶୋଇଲେ ମୁଣ୍ଡ ଟା କଣ ହବ ତଥାପି ବି ମୁଁ ଏତେ ଶୋଉନି ଅଭ
ଘରେ ବି ମୁଁ ଶୁଏନା ଖରାବେଳେ ଖରାବେଳେ ଶୋଇକି ଉଠି ମାନେ ଖାଲି ଗୋଟେ ଚିଡି଼ ଚିଡି଼ ଲାଗିବ। ଭୋକ ଲାଗିବ ମାନ୍ଦା ବେଳେବେଳେ ମୁଁ ଏତେ ଶୁଏନା ଖରା
ଓହୋ ହେ ମୋର କାମ ଝିଅ ଶୋଇପଡି଼ବ ଆଗ। ନଅଟା ଦଶଟା ବେଳେ ଶୋଇବ ସିଏ ମୁଁ ଉଠିବ ବାରଟା ସାଢେ ବାରଟା। ଯେତେବେଳକୁ ମୋର କାମ ସାରିିକି ଖାଇବା ପିଇବା ସାରିକି ଉପୁରୁକୁ ଆସିବି ସେ ଉଠିବ। ତାକୁ ଖୁଆଇବୁ ପୁଣି ସେ ଖେଳିବ ଆଉ ଶୋଇ ହୁଏନି।
ହୁଁ ଆଉ ତାପରେ ଖରା ଏଳେ ଶୋଇବ ନିଦ କମ୍ପ୍ଲିଟ୍ ହେଇନ ଥିବ ଗରମ ଲାଗିବ ନିଦ ଭାଗିଯିବ।
ହଁ ରାତିରେ ବି କଉଠି କିଛି ଥଣ୍ଡା ଲାଗୁଛି ଯେବେ ସେତେ ଥଣ୍ଡା ଲାଗୁନି।
ହୁଁ ପ୍ରଥମେ ରାତିରେ ରାତିରେ ନିଦ ଭାଙ୍ଗିଲେ ବି କିନ୍ତୁ ଖରା ବେଳରେ ନିଦ ଭାଙ୍ଗିଗଲେ ଭାରି ଇଏ ଲାଗେ।
ହୁଁ। ଆମ ରୁମ୍ ଟା ପୁରା ମାନେ ବାମ୍ଫ ବାହାରୁଚି ରାତିରେ ବି ବାମ୍ଫ ବାହାରୁଚି।
ଓହୋ।
ମାନେ ରାତିରେ ଝରକାଟା ଖୋଲିଦେଲେ ଥଣ୍ଡା ଲାଗିବ ନହେଲେ ମଶା ପଶି ଆସିବ। ତଥାପି ବି ଗୋଟା ରାତି ଯାଏ ଖୋଲା ରଖୁଛି ହେଲେ ହେଲେ କଣ ଏମିତି ଗରମ ହେଇଯାଉ
ଜାଲି ସିଷ୍ଟମ କରିଦଉନାହାନ୍ତି ଜାଲି ଲଗେଇଦେବେ।
ହଁ ହଁ ସେଇଆ ଆଜି ମୁଁ ଭାବୁଥିଲି ଜାଣିଛି ପବନ ଗୁଡାକ ଭଲସେ ଆସିବନି ବୋଲି ମୁଁ ଲଗଉନି। ଯେତେ ପୁରା ସ୍ପିଡ ଆମ ପଛ ପଟେ ପଡିଆଟା ଅଛି ନା। ହେଟା ପୁରା ଜୋରେ ପବନ ଆସୁଛି।
ଓହୋ।
ହୁଁ ହୁଁ କାଲି ବର୍ଷାଟା ହେଇଥିଲା ନା ଜୋରେ ଥଣ୍ଡା ପବନଟା ଭଲ ଆସୁଥିଲା‌।
ନହେଲେ ରାତିରେ ଗୁଡ୍ ନାଇଟ୍ ଲଗେଇବୁ।
ହଁ ଗୁଡ୍ ନାଇଟ୍ ତ ଲଗଉଛି। ନ ଲଗେଇଲେ ଶୋଇ ହବନି କାରଣ ଦଶଟା ରାତି ଯାଏ ଝରକା ଖୋଲୁଛି ନା।
ହୁଁ।
ନ ଲଗେଇଲେ ଶୋଇ ହବନି। ହୁଁ ହୁଁ।
ଆଉ ରାତିକୁ ରୁଟି।
ହଁ ରାତରେ ରୁଟି ହୁଏ।
ଆଉ ରଜ କରିବାକୁ ଗଲଣିି ଏ ସବୁ।
ନାଇଁ ଏ ରଡ଼ ନାଁ। ରଜ କୁ ଆଉ। ଯାଇଥିଲି ମୋ ନଣନ୍ଦ ଘରକୁ। ଦେ ଗରମ କୁ ଝିଅ ର ଦେହ ଭଲ ନାହିଁ। ଯାଇ ଯିବିନି ଆଉ ଯେ ଭାବୁଛି ଆଉ।
ହୁଁ ଝାଡା ହଉଛି ପେଟ ଗରମ କୁ ତାବି ଝାଡା।
ହୁଁ।
ଆହୁରି ବେଳେ ବେଳେ ଆଠ ସାତ ଆଠ ଦିନ ହେଲାଣି ସପ୍ତାହଟେ ହେଲାଣି ହେଲାଣି ତାର କମୁନି। ସିଆଡେ ବି ଗରମ ଅଧିକ ହେଲା। ବେଶୀ ହବ।
ଓଃ। ଖରା ଯେମିତି ହଉଛି ଛୋଟ ଛୁଆ ସିଏ ଆଉ।
ସେଇପା। ହୁଁ ହୁଁ ପେଟ ଗରମ ହେଇଯାଉଛି ତାର ପୁରା ଆଉ। ହୁଁ ହୁଁ।
ଆଉ ସକାଳେ କ ଖାଇଥିଲେ?
ଆମର ମେ ମାନେ କଣ କହିଲେ ସକାଳେ ମୋ ମାନେ ହଜେବେଣ୍ଡେ ଉଁ ଭାଲି ସ୍ୱାମୀ ସେ ପଳଉଛନ୍ତି ଏଗାଟା ବାଟା ବେଳକୁ ନାଁ। ତ ଅ ସବୁ। ଖାଲି ଚା ବିସ୍କୁଟୁ ଖାଲି ଖାଇଦଉଛୁ। ତାପରେ ରେ। ସାଢେ ଏଗାଟା ବାଟା ବେଳେ ଭାତ ମିଶିକି ସମସ୍ତେ ଖାଇଦଉଛୁ। ଆଉଥରେ ପୁଣି ମାନେ ରୋଷେଇ ଗୋଟେ ଥର ହେଇଯାଉଛି ନାଁ। ତ ଆଉ ସେଥିପାଇଁ ଆଉ ହୁଁ। ଆମେ ଆଉ ଗୋଟେ ଦିଟା ବେଳେ ଖାଉନୁ ଟିପିନି କରୁନୁ। ପୁଣି ତିନିଟା ଚାରିଟା ବେଳକୁ ଆଉ ଥରେ କଣ ହେଲେ ଖାଉଛୁ। ମାନେ ଖାଇଲା ବେଳ କୁ ବା କାହିଁ ଯାଉଛୁ ଆଉ ସକାଳ ଟିପିନି ଯାଉନୁ। ତିନଟା ଟାଟାବେଳେ ଯାଇକି ଆଉ ଟିକେ କ ତିଆରି କରିକି ଖାଉଛୁ ଆଉ।
ଅ ହୋ।
ହୁଁ। ଆସିତି ସବୁବେଳେ ଏଗାଟା ବଟାରେ ଯାଆନ୍ତି ଶୀତ ଦିନଠୁ ଅଭ୍ୟାସ ହେଇଯାଇଛି। ଶୀତ ଦିନ ଗରମ ଗରମ ରନ୍ଧା ହବ। ଆଉ ଥଣ୍ଡା କରିିକି କିଏ କିଏ ଖାଇବ ବୋଲିକା। ଖାଇଦଉଛୁ। ଖାଇଦଉଥିଲୁ।
ଅଭ୍ୟାସ ଟା ରହିଯାଇଛି ଆଉ।
ହଁ ଆଉ ଥରେ ପୁଣି ରୋଷେଇ କର। କେତେ ଥର ରୋଷେଇ କରିକି। ସେଥିପାଇ ଗୋଟେ ଥର। ମିଶିକି ଖାଉଛୁ ଆଉ। ହୁଁ ହୁଁ ହଉ ଆଉ ତମେ ଚାଟା ବେଳେ କଣ ଖାଉଛ?
ମୁଁ ସେଇ ମୁଢି ମିକ୍ସର। ପିଆଜ, କାକୁଡି, କଞ୍ଚାଲଙ୍କା, ଆଚାର ପକେଇ କି ଖାଇଦଉଛୁ ଆଉ।
ଭଲ ସେଇଟା ତ ବଢିଆ ଲାଗେ। ମିଶିକି ଖାଇଲେ ଭଲ ଲାଗେ ଏକା ଖାଇବାକୁ ଭଲ ଲାଗିବନି।
ମା ସାଙ୍ଗ ହେଇକି ଖାଇଦଉଛୁ
କ କହିଲ?
ହେଲେ ଆମେ ଦି ଜଣ ସାଙ୍ଗହେଇକି ଖାଉଚୁ।
ହଁ ହଁ। ଆଉ ସକାଳେ କଣ ଖାଉଛ ଛତୁଆ ନାଁ କ?
ନାଁ ସେଇ ମୁଢ଼ି।
ହୁଁ ଭଲ ଲାଗିବ।
ଟିକେ ଖଟା ଟିକେ ରାଗ ରାଗ ଭଲ ଲାଗେ।
ହଁ।
ହୁଁ ହୁଁ।
ଓହୋ। ଆଉ ଘର ଲୋକଙ୍କ ସହିତ କଥା ହେଇନ ନା ସକାଳେ କଥା ହେଇଥିଲ?
ନା ସକାଳେ ଫୋନ୍ କରିଥିଲି।
ଅ ଓହୋ।
ଯିବି ତ ଘରକୁ କେତେ ଦିନ
ହଁ ହଁ। ଭଲ ଆଉ। ସବୁ ମାସ ଚାରି ମାସରେ ସବୁ ମାସରେ ଯାଉଛ ନା ତିନି ଚାରି ମାସ ଥରେ ଥରେ ଯାଉଛ ତିନି ଚାରି ଦିନ ପାଇଁ ଯାଉଛ ପରା?
ହଁ ଯାଉଛି କେବେ କେମିତି କାମ ଥିବ ରହି ଯାଉଛି
ଆଉ କଣ ହୁଁ ହିଁ।
ହୁଁ।
ନଗଲେ ବି ଭଲ ଲାଗିବନି ଘର ଫୋନ୍ ଲଗେଇଲେ ଲାଗୁନି
ହଁ ଘରକୁ ଟିକେ ଯାଇକି ଦି ଚାରି ଦିନ ବୁଲି ଆସିଲେ।
ହୁଁ ହୁଁ।
ଭଲ ଲାଗେ।
ମୋର ତ ମୋର ବି ପିରିୟଡ଼ ଟାଇମ୍ ମୋ ଶାଶୁଘରେ। ମୁଁ ପଳେଇବି ତିନି ଦିନ ଚାରି ଦିନ ପାଇଁ ଘରକୁ। ଆମ ଘରେ କାମ କରିପାରୁନି କିଛି ତ।
ହ ହୁଁ।
କିଛିଟା ମର ରୋଷେଇ ଫୁଷେଇ କିଛି କରିବନି। ମୁ ଝିଅକୁ ନେଇକି ପଳାଏ।
ଯାଇଁ ବୁଲି ବୁଲିି ଆସିଲେ ଟିକେ ଭଲ ଲାଗେ।
ହଁ ମଝିରେ ମଝିରେ ପଲେଇକି ବୁଲିକି ପଳେଇ ଆସିବେ ଭଲ ହୁଁ ହୁଁ। ସେ ତାର ସେ ଖେଳୁଛି ସାଇଜ କରୁଛି।
ହଁ ଛୋଟ ଛୁଆ ଖାଇ ସାରିଲା ପରେ ଟିକେ ଖେଳିବେ।
ହୁଁ ତାପରେ ଶୋଇବ।
ତଳେ ଖେଳି ଖେଳି ଥକା ଲାଗିଲା ଶୋଇବ।
ହଁ। ନହେଲେ ଭାଇରେ ହଇରାଣଙ୍କ ଟ କରିଦଉଛ ଛେଡ଼କ ଛେଡି ଫିରାଛି ର ଦଶଟା ସାଢ଼େ ଦଶଟା ଏମିତି ଆଉ। କେତେବେଳେ କେମିତି ଠିକ ନାଇଁ।
ହୁଁ
ହୁଁ। ଆଗରୁ ସନ୍ଧ୍ୟା ବେଳେ ଶୋଇପଡ଼ିବ ରାତି ସାରା ଶୋଇବନି ବାରଟା ରାତି ଯାଏଁ ଖେଳିବ। ହଇରାଣ ଗୋଟେ
ହୁଁ ରାତିରେ ଛୁଆ ଜଲଦି ଶୋଇ ପଡ଼ିଲେ ଟିକେ ଭଲ
ହଁ ନାଇଁ ଜଲଦି ଶୋଇଲେ ରାତି ସାରା ଖେଳିବ
ହୁଁ
ଜଲଦି ନ ଶୋଇଲେ ପୁଣି ହଇ ମାନେ କରିବ ହଉ ତାହେଲେ ହଉ ରଖିଦିଅ ହଁ ହଁ ହଁ